ହାଲୋ। ହାଲୋ। ହାଲୋ। ଶୁଣା ଯାଉନି ମୋ କଥା ତାଙ୍କୁ।
ହାଲୋ।
ହଁ ମୁଁ କହିଲି ନେଟୱାର୍କରେ ନଥିଲ ନା କଣ?
ହଁ ନେଟୱାର୍କ ପା ଅଛି ମୁଁ ହାଲୋ ହାଲୋ କୋହୁଚି ତମେ କିଛି ଶୁଣି ପାରୁନ ତ କଣ ଶୁାଣା ଯାଉନି ନେଟୱାର୍କ ପାଉ ନଥିବ ପ୍ରାୟ ଆଉ।
ହଁ ହେଇଥିବ ସେଇୟା କଣ ଆଉ। ଆଉ କଣ କରୁ
କଣ କରୁଥୁଲୁ ମୁଁ ଏଇ ବସିଥିଲି ଖାଇକି ଆଉ।
ଓ ହୋ ହଁ ମୁଁ ବି ଏଇ ଖାଇକି ଜଷ୍ଟ ବସଚି। କଣ ଖାଇଲ?
କି
ଓହୋ।
ତମେ।
ଆଉ ମୁଁ ଏଇ ଭାତ ପୋଟଳ ତରକାରୀ ଆଉ ଆଳୁ ଭଜା ଆଉ।
ନା।
ହଁ। ହଁ ଭାତ ଖାଏ ଖାଲି ଏ ଯୋଉ ସୋମବାର ଗୋଟେ କରେ ତ ମାଘ ସୋମବାର ମାନେ କରୁନଥିଲି ଏଇ ବ ସଠୁ ଗୋଟେ ଆରମ୍ଭ କରିଚି। ସେଇଥିପାଇଁ ଖାଉଛି ସୋମବାର ଖାଲି ରୁଟି ଖାଉଛି ଆଉ ନହେଲେ ସବୁଦିନ ଭାତ ଆଉ। ତମର ବଧେ ସବୁଦିନ ରୁଟି କଣ ରାତିରେ।
ନା ମୁଁ ତ ଭାତ ଖାଏ। ହଁ ରାତି ଟାଇମ ଟା ଟିକେ ରୁଟି ଅଧିକାଂଶ ରାତି ଆଉ ବେଳେବେଳେ ଭାତ ଆଉ। ଗୁରୁବାର ଟା ଖାଲି ଖାଉନି।
ଓହୋ।
ଆଗେ ଖାଇଦଉଥିଲୁ ଏବେ ବାହାଘର
ଆଉ ସୋମବାର କରୁନ କି।
ପ୍ରାୟ ସୋମବାର କେବେ କରିିବି ଯୋଉ ଲୋକଙ୍କ ଝିଅ ବେଳୁ ସୋମବାର ଷୋଳ ସୋମବାରେ। ଆଉ କିଛି ସମ୍ବାରେ ସବୁ କରନ୍ତେ। ମୁଁ ସବୁ ଓଷା କେତେ କଣ କରିବି। ସୋମବାରଟା ହିଁ କରେ ଜାଗର କରେ ସଂକ୍ରାନ୍ତି ତ ସେଇ ଯୋଉ ଷୋହଳ ସୋମବାର ଆଉ କଣ ସେଗୁଡା ସବୁ ଜମା କେବେ କରିନି।
ଓହୋ ମୁଁ କହିଲି ଭୟସ୍ ଟା ଟିକେ କାଇ ମାନେ ଭଲରେ ଶୁଭୁ ନାହିଁ ଟିକେ ଆସୁନ ପଦାକୁ।
ହଁ ବାହାରୁ ପଦାକୁ ଏବେ ଶୁଣା ହେଲା ମୋ କଥା ଦେଖ।
ହଁ ହଁ ଏବେ ଟିକେ କ୍ଳିଅର ସୁଵିଲା।
ଏଇ ଯୋଉ ଜିଓ ନେଟୱାର୍କ ଟା ବେଳେ ବେଳେ। ଏ ରାତିରେ ଟିକେ ଶୁଣା ହଉନି ଆଉ।
ହଁ କଟି ଯାଉଛି କେତେବେଳେ ଟିକେ ଟିକେ ଆଉ।
ହଁ।
ଆଉ ବର୍ଷା ତମ ଆଡେ ହଉଛି ନା ନାଇଁ?
ହୁଁ ବର୍ଷା ଆଜି କାହିଁ ହେଇନି କାଲି ହେଇଥିଲା ପ୍ରବଳ ବର୍ଷା ଘଡ ଘଡି ସନ୍ଧ୍ୟା ବେଳେ ହେଲା ଲାଇନ ଫାଇ ଗଲା ଆଜି କାଇଁ ଆଉ ହେଇନି।
ଆମ ଆଡେ ବି ତ ସେମିତି କାଲି ହେଇଥିଲା ଜୋରରେ ଆଉ ଆଉ ଆଜି ସବୁ କାଇଁ ମାନେ କିଛି ହେଇନି ଆଜି ତ ସା ତ ପରିବେଶ ପୁରା ଅଛି।
ହଁ ଆଜି ଶାନ୍ତ ଆଡେ ବି ସେଇଆ।
ହଁ ଆଉ ତମେ ତମ ଦୈନନ୍ଦିନ ଜୀବନ ଜୀବନରେ ସବୁବେଳେ କଣ କରୁଛ ସବୁଦିନ।
ସବୁଦିନି ଆଉ କଣ କରିବି ଏଇ ମୁଁ ଆଗରୁ ଏଇ ପାହାଘର ମୋର ଏଇ ଦେଢ ବର୍ଷ ହେଲା। ଆଗୁରୁ ନହେଲେ ମୁଁ ଜବ୍ କରିଥିଲି ଭୁବନେଶ୍ବରରେ। ମୁଁ ତ ଜବ୍ କରୁଥିଲି ମୋର।
ଚାର୍ଟଡ଼ ଆକାଉଣ୍ଟ କଉ କୋଉଠି କାମ କରୁଥୁଲ?
ମୁଁ ଫାର୍ମ ଟା ଆମର ହଉଛି କଳ୍ପନା।
କଳ୍ପନା।
ଆଉ ହଁ।
ମାନେ କଳ୍ପନା ମାନେ ଯୋଉ ସେଇ ଏଇ ଯୋଉ ଲିଙ୍ଗରାଜ କଳ୍ ପନା ସେଇ ପାଖେରେ।
ହଁ ହଁ ହଁ ହଁ ଲିଙ୍ଗରା ନଦୀ ଆଗକୁ ରହିବ। ଅଳ୍ପନା ଟା ମୁଁ ରହୁଥିଲି ରସୁଲଗଡ଼ ରେ। ଉଁ ରୁମ୍ ଟା କରିଥିଲା ଆଉ ଯାଏ ସ୍କୁଟି ନେଇକି ମୋର ଥିଲି ଆଉ। ହଁ ସ୍କୁଟି ଥିଲା ଆମର।
ଓହୋ ହଁ ସ୍କୁଟି କୁ
ପାସ। କଳ୍ପନା ଯୋଉ ବିଜେ ଫୁଲ ଆମର ଅଛି ସେଇ ସ୍କୁଲ ପାଖାପରେ ଆମ ଅଫିସ ଟା ସେଇଠି ମୁଁ କାମ କରୁଥିଲି ସାତଟା କାମ ଏଇ ଅଡିଟି ସେକ୍ସନ ଥିଲେ ଅଡିଟି ମ୍ୟନେଜର ଥିଲି। ଏ ପାଠ ପଢିକି କଣ ଯିବ କାଲି ନିଜେ
ମାନେ ଏମିତି କଣ ପ୍ଲସ୍ ପ୍ଲସ ଟୁ ପ୍ଲସ୍ ଥ୍ରୀ ଆର୍ଟସ କରିକି ବି ରହିପାରିବ ନା କଣ?
ନାଇଁ କମ ବେସିକାଲି ଗଟେ କମର୍ସ ଷ୍ଟୁଡେଣ୍ଟ ଯଏ ଥିବେ ସେଏ ଟିକେ ଜଲଦି ଇଏ କରିବେ। ହୁଁ ମାନେ କ୍ୟାଚ କରିବେ ଜିନିଷ ଟାକୁ। ଆଉ ମୁଁ ମୁଁ କିନ୍ତୁ ଆଡ୍ସ ସ୍ଟୁଡେଣ୍ଟ କିନ୍ତୁ ଆଡ୍ସ ହେଲେ ମୁଁ ଆଗୁରୁ ଥିଲା ମୁଁ ଆ ଜୁଏଲାରୀ କାମ କରିଥିଲି କ୍ୟାସିଆର ଥିଲି। ଡାଲି କରିଛି। ମୋର ଆକାଉଣ୍ଟରେ ଟିକେ ନଲେଜ ଥିଲା ଆଉ ଭାଉଚରେ ଫାଉଚରେ ଏଣ୍ଟ୍ରି କରେ ସେଥିପାଇଁ ମୋର ତିନି ଚାରି ବର୍ଷ ଥିଲା ସେଇଥିାଇଁ ସେ ମତେ ରଖିଥିଲେ। ଆଉ କାମ ଶିଖିଇି ଦି ତିନି ବର୍ଷ ଲାଗିବା ତଥା ବିି ଗୋଟେ ବର୍ଷ ଭଳିଆ ମେ ଲାଗିଲା କାମ ଶିଖିବା ପାଇଁ କେବ ଟିକେ ଟିକେ ଟିକେ ଟିକେ ସବୁ ଜା ଆ କମର୍ଶ ସ୍ଟୁଡେଣ୍ଟ ଯେତେ ଜଲଦି ଧିରିବେ ଆଡ୍ସ ସ୍ଟୁଡେଣ୍ଟ ଟାଇମ ଲାଗିବନି।
ହଁ।
ହଁ ଆଉ ଧରିଲି ତାପରେ ମୁଁ ପାଞ୍ଚ ସାଲେରୀ ମୋର ଥିଲା ହେ ଏଠି ଫାଷ୍ଟ ଷ୍ଟାଟିଙ୍ଗି ଜଏନ କରି କାମ ଶିଖିନଥିଲି ଦଶ ହଜାର ଦଉଥିଲେ। ତାପରେ ଛଅ ମାସ ପରେ ଦେଲେ ବାର ହଜାର। ତାପରେ ବର୍ଷେ ଯେତେବେଳେ ହେଇଗଲା ପନ୍ଦର ହଜାରେ। ଦି ବର୍ଷକୁୁ ତାପରେ ତ ପନ୍ଦର ହଜାର ରୁ ପନ୍ଦର ହଜାର ଥିଲା ତା ଦି ବର୍ଷ ପରେ କୋଡିଏ। କୋଡିଏ କୋଡିଏ ଚାଲିଲା କୋଡିଏ କୋଡିଏ ଚାଲିଲା ଏମିତି ବେଳେ ବେଳେ ଭଲ ଭଲ ଅଡିଟ କାମ ଆଇଲେ ପାଞ୍ଚ ଛଅ ହଜାର ଲେଖା ହଉ କୋଡିଏ ପଚିଶ ଭିତରେ କେବେ ତେଇଶି ହଜାର ପଚିଶ ହଜାର ଏମିତି ଆଉ। ବେସିକି ସାଲାରି କୋଡିଏ ହଜାର ହେଲା ଆଉ ଅଳ୍ପ ମାସ ଯଦି କଣ ଭଲ କାମ ମଳିଲା କାମ ଅନୁସାରେ ଖୁସିରେ ଦିଅନ୍ତି ଆଉ ଏଇ କାମଟା ହେଇଛି ଆରେ ଏତିକି ପଇସା ଆଇଛିି। ହଉ ଦି ହଜାର ନିଅ ତିନି ହଜାର ନି ଥିଲା ପାଞ୍ଚ ବର୍ଷ ହେଠି କାମ କରିଛି। ବାହାଘର ମର ହେଲା ଏଇ ଦୁଇ ବର୍ଷ ହବ ମୋର ଏଇ ଜୁଲାଇ ଜୁଲାଇ ଦଶ ଆଉ ହେଇଥିଲା ଆଉ ବର୍ଷ ବାହାଘର ପରେ ବି ମୁଁ କାମ କରିଥିଲି ଗୋଟେ ବର୍ଷ।
ଓହୋ ଶାଶୁୁରା ଆଲାଓ କରିଥିଲେ।
ହଁ ଆଲାଓ କରଥିଲଥିଲେି କରିଥିଲି। ଏଇ ଛାଡି ଦେଇଛି ଏଇ ଦେଢ ବର୍ଷ ଭଳିଆ କାମ କରିଛି ଏଇ ଛାଡିଦେଲି ପାଞ୍ଚଛ ମାସ ହବ।
ଜବ୍ ଛାଡିଦେଲ କାଇହିଁ ଯୋଉ ଥିଲା ତ ଜବ ଏଟା ଭଲ ମାନେ ସୁବିଧା ହେଇଥାନ୍ତା ପଇସା ଫଇସା ଯାହାଲେ ଇନଙ୍କମ ହଉଥିଲା କିଛି ଗୋଟେ।
ହଁ ହଉଥିଲା ଯେ ମୋର ଛାଡିଦେଲି ଅଛି ଟିକେ ତାପରେ ଶାସୁ ଘରେ ରାଯି ନଥିଲେବି। ତେଣୁ ମୁଁ କହିଥିଲି ବର୍ଷେ ଖଣ୍ଡେ କରିବି ତ। ସେଥିପାଇଁ ଛାଡିଦେଲି ଛାଡିଦେଲି ଏବେ ଅଛି ଘରେ ଆଉ। ଯୋଉ ସେ ୱାର୍କ ଫ୍ରମ ହୋମ ବି ଏବେ କହୁଥିଲେ ଘରେ ବସି କାମ କରିବା ପାଇଁ। ଆଉ ଏଇ ପ୍ରୋବ୍ଲେମ ଲାଗି ଟିକେ ଏବେ କରିନୁ। ଅଛି ଦେଖିବା ଯାଉ ଛଅ ମାସ ଖଣ୍ଡେ କରିବା ଆଉ ଆଉ ଜବ୍ କଲିଣି ମୁଁ ଦୁଇ ହଜାର ଚଉଦରୁ ମାନେ ଅଲଗା ଜବ୍। କରୁଥିଲି ଏ ପାଞ୍ଚ ବର୍ଷ ଛାଡିଦେଲେ ତା ପୂର୍ବରୁ ମୁଁ ଦି ତିନିଟା ଜବ ଛାଡିଛି ହେଲା। ଆଉ ଦଶ ବାର ବର୍ଷ ଚା କରି ଆଉ ଘରେ ବସିବାକୁ ଭଲ ଲାଗୁଛି ଜମା ଭଲ ଲାଗୁନି। ହଁ କଥା ଆଉ କଣ ସକାଳୁ ଉଠି ତ ଖାଲି ଅଫିସ ଯାଅ ରୋଷେଇ ଟିଫିନ୍ ବନେଇକି। ତାପରେ ଆସିକି ଉଁ ଏଇ ଆସିଲା ବେଳକୁ ଛଅଟା ସନ୍ଧ୍ୟା ଛଅଟା ଯାହା ଫୋପାଡି ଫୋପାଡିକି ଯାଇଥିବୁ ରୁମରେ ତାକୁ ସବୁ କାମ କରି ରୋଷେଇ କରି ପୁଣି ଖାଅ। ଏଇ ହେଲା ଜୀବନ ଆଉ ତମେ ତମେ କଣ କର ସକାଳୁ ଉଠିକି? ହୁଁ
ମୁଁ ସକାଳୁ ଉଠିକିନି ଯୋଉ ସେ ଚାଲିବାକୁ ଯାଉଥିଲେ ମାସେ ତଳ ଖଣ୍ଡେ ଚାଲିବାକୁ ଯାଉଥିଲି ଥିଲି ଏବେ ଆଉ ଯାଉନି ତ ଆଉ ଯୋଉ ସେଇ ଏବେ ତ ଉ ଉଠୁଛି ଦାନ୍ତ ଘଷୁଛି ଖାଇ ଦେଇକିନି ଏଠୁ ଛୁଆ କେତେଟାଙ୍କୁ ଟିକେ ଟିଉସନ କରୁଛି ତାପରେ ଏଠୁ ପୁଣି ଗାଧେଇକି ଖାଇକି ଯୋଉ ହଉଛି ତ ଫୋନ୍ ସୋଉନି ଯୋଉ ଟ୍ରାନ୍ସ ଟୁସନ ଟିକେ ଲେଖୁଛି କି ଉ ହଉଛି କଣ ଗୋଟେ କରୁଛି ତାପରେ ଏଇଠୁ ଚାରିଟା ପୁଣି ଉଠୁଛି ସେ ଘରଦ୍ୱାର ଟିକେ ଝାଡ଼ୁଯୋଉ କରିଦେଉଛି। ଝାଡ଼ୁ କରିଦେଉଛି ତାପରେ ଲୁଗାପଟା ଟିକିଏ ଭାଙ୍ଗି ଦେଉଛି ତାପରେ ଏଠୁ ପୁଣି ଯାଉଛି ଗୋଟେ ଟ୍ୟୁସନ କରି ଯାଉଛି ପୁଣି ଆଶୁଛି। ମୁଁ ପାଠ ପଢିଲେ ପଡୁଛି ନହେଲେ ଇଆଡେ ଆଉ
କଣ ପଢୁଛ ନା କଣ କରୁଛ?
ପ୍ଲସ୍ ଟୁ କରୁଛି ବା।
ହଁ ପ୍ଲସ ଟୁ ପ୍ଲସ ଟୁ କଣ ସେଇଟା? ହଉ ଭାଇ ଗୋଟେ ତାଙ୍କ ସାନ ଭାଇଟାନା।
ହଁ ସାନ ଭାଇଟେ।
ତମେ ଗୋଟେ ପୁଅ ଭାଇ ଗୋଟେ ଭଉଣୀ।
ହଁ।
ହଁ ଭଲ ଆଉ ତମେ କରୁଛ ଆଉ ପ୍ଲସ ଟୁ କଣ ଆର୍ଟସ ନା ସାଇନ୍ସ ନା କମର୍ସ କଣ ଓହୋ।
ଆର୍ଟସ ନା ଆମର ଏଇ ପାଖରେ କଲେଜ ପାଞ୍ଚ କିଲୋମିଟର ଦୂର।
ହଁ।
ହୁଁ ଅନର୍ସ କଣ ଆମର ଯୋଉ ପ୍ଲସ ଟୁରେ କଣ ଅନର୍ସ ଅଛି କି ଆମର ପ୍ଲସ ଥ୍ରୀ ଯାଇକି ଅନର୍ସ ଆସିବ ପା ଆମର ଏଠି ଆମର ଅ ଅପ୍ସ୍ନାଲ ଅଛି ଚାରଟା।
ହଁ ହଁ ମୁଁ ତ ଅନ୍ୟମନସ୍କ ରେ ପଚାରିଲି ପ୍ଲସ ଥ୍ରୀରେ ଯାଇ ଅନର୍ସ।
ହଁ।
ଏପଟେ ତ ଆଉ ଏବେ ତ ସେମିଷ୍ଟାର କରିଦେଇଛି ପ୍ଲସ ଥ୍ରୀ ଆଗରୁ ବା ତିନି ବର୍ଷ ଥିଲା ଏବେ କଣ ଚାରି ବର୍ଷ କହୁଛନ୍ତି?
ହଁ କହୁଛନ୍ତି ଚାରି ବର୍ଷ ହେଇଗଲାଣି ବୋଲି ଚାରି ବର୍ଷ ଭାଇ କିଏ କରିବ ଚାରି ବର୍ଷ ପ୍ଲସ ଥ୍ରୀ?
ନାଇଁ ପ୍ଲସ୍ ଥ୍ରୀ ଆଉ କରନି ମୋ ମତରେ ଯୋଉ ପ୍ଲସ୍ ଟୁ ପରେ ଗୋଟେ ଅଲଗା ଲାଇନ୍ ଚୁଜ୍ କର। ହେଲା ଯାହାକି କିଛି ଗୋଟେ ବେନିଫିଟ୍ ଦବ। ପ୍ଲସ୍ ଥ୍ରୀ ଚାରି ବର୍ଷ କରି କିଛି ଲାଭ ମିଳିବନି। କଣ କରିବା ଆଉ ଅଲଗା ଲାଇନ ତମେ ଯୋଉ ଲାଇନ ପସନ୍ଦ ଥିବ ସେଇ ଲାଇନ୍ ଗୋଟେ ଚୁଜ୍ କର। ହଁ ଅସୁବିଧା ହବ। ଡିପ୍ଲୋମା ହଉ କି ବିଟେକ ବିଟେକ୍ ରେ ପ୍ଲସ ଟୁ ପରେ ହବନି ସାଇନ୍ସ ନଥିଲେ ଡିପ୍ଲୋମା କରି ଏ କରିବୁ, ହଁ ଏୟୀ ଆର୍ଟସରେ ହବ।
ଅ ଡି ଡିପ୍ଲୋମା ବି କରିବ ମାନେ ତାର ପ୍ଲସ ଟୁ ଆର୍ଟସ ର କିଛି ଭାଲ୍ୟୁ ରହିବନି। ଏ ସି ଟି ଯିଏ କରିବ କି ଏ ଡି ଡିଫେନ୍ସ ଲାଇନ କଣ ଦେଖିବ।
ଉୁଁ ହଁ ଡିଫେନ୍ସ ଲାଇନ ରେ ଯିବୁ ତ ଆହୁରି ବଢିଆ କଥା। କିନ୍ତୁ ଯଦି ନ ହଉଛି ଡିପ୍ଲୋମା ଟିକେ ଜଲ୍ଦି ପଇସା ବି ଅଧିକ ଖାଇବ। ଲେବୁଲ ବି ହେଇଗଲେ ଅଧିକ ପଇସା ବି ପାଉଛନ୍ତି। ଝିଅ ଛୁଆ ଗୁଡା ମୋର ସାଙ୍ଗ ଗୁଡାକ ପାଉଛନ୍ତି ସା ଷଠିଏ ହାଜର, ଚାଳିଶ ହାଜର, ଷାଠିଏ ହାଜର ଏମିତି ସବୁ ପାଉଛନ୍ତି ପ୍ଲସ୍ ଟୁ ଡିପ୍ଲୋମା ଏବେ ସବୁ ବ୍ୟାଙ୍ଗଲୋରେ ହଁ ବାଙ୍ଗାଲୋରରେ ରହୁଛନ୍ତି ଦି ଜଣ ଷାଠିଏ ହଜାର ଲେଖା ପାଉଛନ୍ତି। କିଛି ନାହିଁ ପୁରା ଗଧ ବୁଝିଲ ନା ପାଠ ଷାଠ ଜମା ନଥିଲା ପ୍ଲସ୍ ଟୁ ଖାଲି ଆର୍ଟସରେ ପାସ୍ କରିଗଲେ ତାପରେ ଡିପ୍ଲୋମା ପଇସା ଦେଇ ପ୍ରାଇଭେଟ କଲେଜରେ ପଇସା ଦେଲେ ସରିଲା, ସାର୍ଟିଫିକେଟ ନେଇ କରିଆ କଥା ଆଉ କଣ।
ହଁ।
ଏୟା ଆଉ। ହଉ ଆଉ ଦେଖିବା ଆଉ ସମୟ ଅଛି ତ ଯାହେଲେ ଡିସାଇଡ କରିବା ଆଉ।
ହଉ।
ହଉ ତାହେଲେ ଯାଅ ଖାଇସାରିଲଣି ଧୋଇବ କେତେବେଳେ କଥା ହେବା ନହେଲେ କାଲି ଆଡୁ ଫୋନ କରିବି ଆଉ।
ହଉ ହଁ।
ହୁଁ।